ଆଜ୍ଞା କୁହନ୍ତୁ?
ହଁ ଆଉ ଦେହପା ଭଲ ଅଛି ନା ନାଇଁ?
ହଁ ହଁ ଭଲ ଅଛି ଆପଣଙ୍କର?
ହଁ ଏଇ ଚାଲିଛି ଆଉ ମଝିରେ ମଝିରେ ଟିକେ ଦେହ ଖରାପ ହେଇଯାଉଛି କଣ ଭଲ ଅଛି ଆଉ। ବେଶୀ ଭଲ ନାଇଁ କି ବେଶୀ ଖରାପ୍ ନାଇଁ।
ହଁ ସେଇଭଳିଆ ଆଉ।
ଆଉ ଶୀତ ଦିନେ କୁଆଡ଼େ ବୁଲିବାକୁ ଯାଆନ୍ତି ନା ନାଇଁ?
ଶୀତ ଦିନେ ହଁ ଯାଉ ସେମିତି
ଉଁ ହୁଁ। ଏଥର କୁଆଡ଼େ ଯାଇ କିିଣିଥିଲେ।
ନାଇଁ ଏଥର କୁଆଡ଼େ ସେମତି ଯାଇନଥିଲୁ ସେମିତି କିଛି ପରିବାର ସହିତ କୁଆଡ଼େ ଯାଇନଥିଲୁ।
ଆଚ୍ଛା।
ଆପଣ ଯାଆନ୍ତି?
ହଁ ଯାଉ କେତେବେଳେ କେତେବେଳେ? ଆମ୍ ଆମକୁ କଣ ଘର ଭିତରେ ତ ପ୍ରାୟତଃ ଘର ଭି ତେ ଛୁଆଙ୍କର ସେବା କରିବା ଛୁଆଙ୍କୁ ଖୁଏଇବା ପିଇବା ଉଠେଇବା ବସିବା ଘର ପରିବାର ସମସ୍ତଙ୍କ ଏ ତ ଚାଲିଥାଏ ଯେତେବେଳେ ଟି କେ ବଡ଼ନ୍ ଟାଇପ୍ ର ଲାଗେ। ସାଙ୍ଗେ ସାଙ୍ଗେ ଆମେ ବାହାରୁ ଆମର ଏକ୍ଟୁଆଲୀ ଗୁରୁ ଆଶ୍ରମ ଅଛି। ତ ବର୍ଷକୁ ଦୁଇଥର ଆମେ ଯାହା ହେଲେ ବି ଟିକେ ବାହାରି ଯାଉ। ଟିକେ ଭଲ ଲାଗେନି ମାନେ କଣ ଘରେ ଟିକେ ଯଦି ଜନ୍ତି ହେଇଗଲା ପରିକା ଲାଗେ। ଆମେ ସାଙ୍ଗେ ସାଙ୍ଗେ ବୁଲିବାକୁ ଟିକେ ବାହାରି ଯାଉ ଟିକେ ଯାଉ ଗୁରୁ ଆଶ୍ରମ ଗୁରୁଙ୍କୁ ଟିକେ ଦର୍ଶନ କରିକି ସେଇଠି ଟିକେ ବୁଲାବୁଲି କରିକି ଆସିଲେ ପୁରା ମାଇଣ୍ଡ ପୁରା ପୁଣି ଫ୍ରେଶ ହେଇଯାଏ। ପୁଣି ବର୍ଷ ଯାକ ଯେମିତି ଚାଲିବା କ ଥା ଜଉ ସକାଳୁ ଉଠିବା ସକାଳୁ ଉଠିକି ଯେମିତି ଆମର ସେମିତି ପ୍ରେୟାର ହୁଏ ପ୍ରେୟାର ପରେ ପରେ ଯେମିତି ଠାକୁରଙ୍କୁ ପ୍ରେୟାର କରିସାରୁ ତା ରେ ଯେମତି ଉ ପୁଣି ସମସ୍ତଙ୍କୁ ସ୍କୁଲ ପଠାହବ। ସମସ୍ତଙ୍କ ପାଇଁ ଟିଫିିନ୍ ରେଡି କର ସମସ୍ତେ ସ୍କୁଲ୍ ଯିବେ। ତାଙ୍କପାଇଁ ଏମତି ଚାଲିଲା ଆଉ ମାନେ ରେଗୁଲାର ଆଉ ତାପରେ ପୁଣି ରୋଷେଇ କର ରୋଷେ ସେଇ ସମସ୍ତଙ୍କ ଖାଇବାକୁ ଦିଅ ଫୁଣି ବାସନ ମାଜ ପୁଣି ରାତି ପାଇଁ କଣ ହବ ରୋଷେଇ କଥା ଭାବ ପୁଣି ବାସନ ମାଜ ଯେ ଏମିତି ଚାଲେ ଆଉ ମାନେ ଏଇଟା ନିତିଦିନିଆ କାର୍ଯ୍ୟ ଆଉ
ହଁ ଗୁରୁ ମାନେ କଣ ଆପଣ ଅନୁକୁଳ ଦେଖିଆ ନେଇଛନ୍ତି
ହୁଁ ହୁଁ ହୁଁ
ଭଲ ନାଇଁ ଭଗବାନଙ୍କ ପାଖରେ ଶରଣ ରହିବା ଟା ଠିକ
ନା ଏକ୍ଛୁଆଲି ମୁଁ ଯାହା ଆମେ ମୁଁ ତ ଆମେ ତ ଛୁଆ ବେଳୁ ସମସ୍ତେ ମାନେ ଠାକୁରଙ୍କୁ ଧରିକି ଚାଲିଛୁ କିନ୍ତୁ ଛୁଆବେଳୁ ମାନେ ଆମେ ଏ ଆମର ଇନିସିଏସନ ହେଇଥିଲା ଏଗାର ବର୍ଷ ବୟସରେ ମୋର ଯେତେବେଳେ ସେତେବେଳେ ତ ମୁଁ ଏତେ କିଛି ବୁଝିପାରୁନଥିଲି କିନ୍ତୁ ବାପା ମାଙ୍କୁ ହିଁ ଦେଖିକି ଅନୁକରଣ କରେ କି ସେମାନେ ଯାହା କରୁଛନ୍ତି ତ ମୁଁ ବି ତାଙ୍କୁ ଦେଖେ ବା ସେମାନେ ଯାହା କରୁଛନ୍ତି ମୁଁ ବି ସେୟା କରେ ମୁଁ ଖାଲି ଜାଣେ କି ସିଏ ହଉଛନ୍ତି ମୋ ମା ଆଉ ସିଏ ହିଁ ମୋ ବାପା ଆ ସେ ଅବିକଳ ବି ମୋ ମା ବାପା କରିକା ବି ଦେଖାଯାଆନ୍ତି ତ ମୁଁ ବି ସବୁବେଳେ ସେଆ ହିଁ କହିକି ମୋ ମା ବାପାଙ୍କୁ ହିଁ ଆମେ ଫଟୋରେ ପୂଜା କରୁ ଯେତେବେଳେ ଧୀରେ ଧୀରେ ମାନେ ହେତୁ ପାଇବା ଅବସ୍ଥା ଆସିଲା ତାପରେ ଦେଖୁ କି ନାଇଁ ଜାଣେ କି ନାଇଁ ଇଏ ହଉଛନ୍ତି ବାପା ପୂଜା କରୁଛନ୍ତି ହେଉଛନ୍ତି ଠାକୁରୁ ଇଏ ଏମିତି ମାନେ ମାନେ ଆମର ଗୁରୁ ସେ ଜଣେ ଆମର ଗୁରୁ ତାଙ୍କୁ ପୂଜା କରାଯାଏ ତ ତାଙ୍କର କେତେ ସବୁ ବହି ଅଛି ଆମେ ସବୁ ବହି ପାଠ କରାଯାଏ ଗ୍ରନ୍ଥ ସବୁ ପାଠକରାଯାଏ ସେ ସବୁ ବହୁନ୍ତ ହେଇନ୍ତି ଏ ତ ସେଇଥିରୁ ଆମେ ବହୁତ କିଛି ଜିନିଷ ଶିଖିଥାଉ ଅ ଯୋଉଟା କି ମାନେ ଆମକୁ ଜୀବନରେ ଯେତେ ବି ବହୁତ ଅସୁବିଧା ଯେତେବେଳେ ବି ଆସେ କାରଣ ମୁଁ ବି ମୋ ଜୀବନରେ ବହୁତ କିଛି ଜିନିଷ ଫେସ୍ କରିକି ଆସିଛି ମାନେ କହିବାକୁ ଗଲେ ବହୁତ ବଡ ବଡ ଷ୍ଟ୍ରଗଲ ମାନେ ଯୋଉ ଜାଗାରୁ ମାନେ ବାହାରିବା ମୁସ୍କିଲ୍ ଥାଏ ବି, ମାନେ ସେତେବେଳେ ଯେ ଯୋଉ ଗ୍ରନ୍ଥ ପଢା ହେଇଥାଏ ରେଗୁଲାର ଯୋଉ କାନ ରେ ବାଜି ଥାଏ ଯୋଉ ଜିନିଷ ବଡ଼ଠାକୁରଙ୍କର ତ ସିଏ ଜିନିଷଟା ହିଁ ମାଇଣ୍ଡ ରେ ସବୁବେଳେ ଚାଲେ କି ନାଇଁ ତ ଏଇଟା ହଉଛି ଠିକ ଆଉ ଏଇଟା ହଉଛି ଭୁଲ୍ ଆଉ ଠାକୁର ମାନେ ମୋ ସାଙ୍ଗରେ ସଦା ସର୍ବଦା ଅଛନ୍ତି ସେଇଟା ଫିଲ୍ ହୁଏ। ତ ସେ ଯେତେବେଳେ ତାଙ୍କ ସେ ବାଣୀ ଗୁଡାକ କାନରେ ପଡେ ଆମେ ଯୋଉ କୁହନ୍ତିନି। କି ବୁଝୁ ନ ବୁଝୁ ପଢ ଗୀତା, ଯୋଉ ଟା ଏଇ ଅଛି ମାନେ ଆମେ ତ ସେତେବେଳେ ଛୁଆ ବେଳୁ ତ ବୁଝିପାରୁନଥାଉ ଯେହେତୁ ବାପା ସେଠୁ ପଢୁଥାନ୍ତି ଆମେ ଟିକେ ଶୁଣୁଥାଉ ତ ସେଇଟା କାନରେ ବାଜିଲା ସବୁବେଳେ। ତ ସେଇ ଜିନିଷ ଟା କଣ ହୁଏ ନା ଯେତେବେଳେ ତମେ କହୁ କୋଉଟି ଗୋଟେ ବହୁତ ଅସୁବିଧାରେ ବି ପଡିଯାଇଥିବ ଅସୁବିଧା ସିଚୁସନ ତମ ଘର ଭିତରେ ହଉ କି ଘରେ ବାହାରେ ବି ହେଇଥାଉ ତ ସେଇ ଜିନିଷ ସବୁ ଜାଗାରେ ସବୁ ସମାଧାନର ସବୁ ଗଣ୍ଠି ସବୁ ଖୋଲିଯାଏ ମାନେ ମାଇଁଡି ଟା ସେଇଠୁ ୱାର୍କ କରେ କି ନାଇଁ, ଗୁରୁଙ୍କ ବାଣୀରେ ଏହା ଲେଖା ହେଇଥିଲା ଏଇଟା ହିଁ ଠିକ, ତ ବାଟ ଆଉ ବାଉଳା ହେଇପାରୁନା।
ସେଇ ଜିନିଷଟା ଠିକ୍ ସମୟରେ ସେ ପାଠ ଟା କାମରେ ଦିଏ।
କାମ ହିଁ ଦିଏ। ତ ସେଇ ଜିନିଷଟା ବି ଆମେ ବହୁତ୍ ମାନେ ଆପ୍ଲାଏ କରୁଛୁ ଚାଲ୍ ଛୁ ମାନେ ଯେତେବେଳେ ଜୀବନରେ ବି ବହୁତ୍ ଷ୍ଟ୍ରଗଲ୍ ପିରିୟଡ କୁ ଯୋଉଟା ଥାଏ ମାନେ ବହୁତ୍ ଅସୁବିଧା ସମୟରେ କେବଳ ନାଇଁ ନାମ୍ କରୁଥାଅ ଚାଲୁଥାଅ ନାମ୍ କରୁଥାଅ ବାଟ ଚାହୁଥାଅ ନାମ୍ କରୁଥାଅ ବାଟ ଚାଲୁଥା ତ ସିଏ ହିଁ ଆକ୍ଖୁଆଲି କହିବାକୁ ଗଲେ ଠାକୁ ନିଜେ ବି ମାନେ ଦରକାର୍ ପଡ଼ିଲେ ଉଁ ଯେମିତି ଲାଗେ ସିଏ ହିଁ ଓହ୍ଲେଇ ଆସନ୍ତି ଆଉ ସବୁ କାମ ଗୁଡାକ କରିଦିଅନ୍ତି। ତ ସବୁ ଜିନିଷ ଆମ୍ କୁ ବହୁତ୍ ଇଜି ବି ଲାଗେ ମତେ ସେଇ ଭରସା ବିଶ୍ଵାସ ପାଖେରେ ହିଁ ଆମେ ମାନେ ମୁଁ କହିବାକୁ ଗଲେ ମାନେ ଏତିକି ବର୍ଷ ମୋର ପ୍ରତିକ୍ରୟତା ହେଲାଣି। ମାନେ କେବଳ କି ନାଇଁ କିଏ ଥାଆନ୍ତୁ ନଥାନ୍ତି ମୋ ଠାକୁର୍ ମୋ ସାଙ୍ଗେରେ ଅଛନ୍ତି। ତ ସେଇଟା ହିଁ ମୋର ଗୋଟେ ବହୁତ୍ ପ୍ଲସ୍ ପଏଣ୍ଟ୍ ଆମ ଜୀବନରେ ମାନେ ଗୁରୁଙ୍କୁ ଧରିକି। ତ ସେଇଟା ହିଁ ମାନେ ମତେ ବି ବହୁତ୍ ଖୁସି ବି ଲାଗେ କି ନାଇଁ ଠାକୁର୍ ବତେ ଦୟା କରଛନ୍ତି କୋଉ ଜନ୍ମରେ କଣ ଭଲ କର୍ମ ଫଳ ଥିଲା ତ ଠାକୁ ଦୟା କରିକି ହିଁ ସେ ମୋ ହାତ ଧରିଛନ୍ତି ତ ଆରେ ମା ଆମେ ବି ଦେଖୁ ବହୁତ୍ ପିଲା ବି ଅଛନ୍ତି ମାନେ ବହୁତ୍ ପ୍ରକାର ମାନେ ଜୀବନ୍ ଟା ମାନେ ବହୁତ୍ କିଛି ଏମି ଟିକେ ଟି କେ ପାଇଁ ସ୍ପଏଲ୍ ହେଇଯାଏ କିନ୍ତୁ ଆମ୍ ଯାହା ହଉ ସେଥିକି ଟିକେ ଶିଖିଛୁ ଜାଣିଚୁ ବୋଲିେ ମାନେ ତାଙ୍କ ଉପରେ ବିଶ୍ୱାସ ଯାଉ ହେଲେ ବି ବିଶ୍ଵାସ ଭଲ୍ ପାଇବା ଯୋଉ
ହୁଁ ଶ୍ରଦ୍ଧା ଭଲ୍ ପାଇବା ଭକ୍ତି ନଥିଲେ ଭଗବାନ ପାଖରେ ସେତିକି ସମର୍ପଣ ଭାବ ଆସିବନି।
ଓୁଁ
ନାଇଁ ତାଙ୍କ ବିଷୟରେ ମୁଁ ଶୁଣି ଛି ବହୁତ୍ ଶୁଣିଛି ତାଙ୍କର ମହିମା ମହାତ୍ମା ଶୁଣିଚି। ଆମର ସେ ଅଜା ଜଣେ ନେଇଛନ୍ତି ସେ ସେମ୍ ତି ଯାଇଥିଲେ ଗୋଟେ ସିଏ ତାଙ୍କର ଏବେ ଡେଥ୍ ହେଇଗଲାଣି କିନ୍ତୁ ସିଏ ତା ସେ ତାଙ୍କ ଇଏରେ ସେ କୁହନ୍ତି ଛୋଟ ଛୋଟ ଆମେ ଯେତେବେଳେ ହେଇଥିଲୁ ସେ କୁହନ୍ତି
ହୁଁ ହୁଁ।
ଯେ ସେ ସେମତି ଯାଇଥିଲେ ଘର ଛାଡିକି ଆକ୍ଚୁଆଲି ଉଁ ପଳେଇଥିଲେ ଆଉ ଷ୍ଟେସନ୍ ରେଲ୍ ୱେ ଷ୍ଟେସନ୍ ପାଖରେ ଏମତି ଶୋଇଥିଲେ ରାଗିକି ସେହେତୁ ପଳେଇଛନ୍ତି ଶୋଇଥିଲେ ଗୋଟେ ଲୋକ ସେ ଉଁ ଉଁ ମାନେ ପଳେଇଥିଲେ କୋଉ ବି ଗୋଟେ ଟ୍ରେନ୍ ରେ ବସିକି କୁଆଡେ ଗୋଟେ ପଳେଇଥିଲେ। କିଛି ଖାଇନାହାନ୍ତି ଚାରି ପାଞ୍ଚ୍ ଦିନି ହବ ଗୋଟେ ଲୋକଟେ ଗେରୁଆ କଲର ର ଗୋଟେ ବସ୍ ସ୍ତର ପିନ୍ଧିକି ଆଣିକି ଆଉ ସେ ସୋ ତ ଏପଟେ ତାଙ୍କ ମା କଁ କରୁଥିଲେ ବହୁତ୍ ଘରେ ବହୁତ୍ କାନ୍ଦୁଥିଲେ ଯେ ମୋ ପୁଅ ପଳେଇଚି କୋଉଠି ରହିଛି କଣ କରୁଚି ଯିବ କୁଆଡେ ପଳେଇବ ତାଙ୍କର ଠା କୁର ଙ୍କୁ ହିଁ ପୂଜା କରନ୍ତି।
ତ ସିଏ ତାପରେ କଣ କହିଲେ ନା ଯାଇକି ଏପଟେ କାନ୍ଦ ଗୋ ଟେ ଗେରୁଆ କଲର ଗୋଟେ ବ ବସ୍ତ୍ର ପିନ୍ଧିକି ଆସିକି ତାଙ୍କୁ ଗୋଟେ ସେ ଯେହେତୁ କିଛି ଖାଇନାହାନ୍ତି ତାଙ୍କୁ ଗୋଟେ ବନ୍ଧା ହେଇଛି ଗୋଟେ କପଡାରେ ନାଲି କପଡାରେ କି ଗୋଟେ ମାଟିଆ କଲର କପଡାରେରେ ବାନ୍ଧିକି ସେଥିରେ କିଛି ଚୁଡା ଥିଲା। ଚୁଡ଼ା ଆଉ କଦଳୀ ତାଙ୍କୁ ଆଣିକି ଦେଲେ। ଅଁ ଉଁ ଅ କହିଲେ ଆକୁ ନିଅନ୍ତୁ ଖାଇଦବ। ଆଉ କାଇଁ ଏଠି ପୁଅ ବସିଛ ଆଉ ତମ ମା ପରା ସେ ପଟେ କାନ୍ଦୁଚି ଫେରି ଯାଉନ ସେଠୁ କହିଲା ନାଇଁ ଇଁ ମୁଁ ଯିବିନି ମୁଁ ଘରେ ରାଗିକି ଆସିିଚି ମୁଁ ଯିବିନି। ସଉଠୁ କହିଲା ତାକୁ ବୋହୁତ ବୁଝେଇଲେ ନାଇଁ ତମେ ଯାଅ ତମ ମା ରା ଆଗିଚ କହିଲା ମୁଁ କୋଉଠେ ପଳେଇ ଆସିଚି ମାନେ ଅଜା କୋହୁଚନ୍ତି। କୋଉଠି ପଳେଇ ଆସିଚି କଣ କରିଚି ମୁଁ ଜାଣିନି। ଆଉ ଏଟା କୋଉ ଦେଶ କଣ ସିଏ ସେଉଠୁ ତାଙ୍କ ପାଇଁ ଟିକଟ କରିଦେଇ ତାକୁ ଟ୍ରେନରେ ବସେଇ ସିଏ ପୁଣି ଘରୁକୁ ଫେରିଲେ ତ ସେତବେଳେ ଯେତଳେ ଫେରିକି ଆଇଲେ ସେତବେଳେ ସେ ଜାଣିଲେ ଯେ ନାଇଁ ସିଏ ଆଉ କିଏ ନଥିଲେ ସିଏ ଠାକୁର ହିଁ ଥିଲେ। ତାଙ୍କର ବୋହୁ ଷ୍ଟୋରି ମୁଁ ଶୁଣିଚି।
ତେ ପାଇଁ ଯେତୋବେଳେ ଆମେ କଣ ଆମେ ବି ଛୁଆ ବେଳୁ ସେମିତି ନେଇଥିଲୁ କିନ୍ତୁ ଦୀକ୍ଷା ନେଇଥିଲୁ ସବୁ କରୁଥିଲୁ କିନ୍ତୁ ଏତେ ଫିଲିଙ୍ଗସ୍ ନଥିଲା ବଟ୍ ଜୀବନରେ ଯେ ତୋଳେ ସବୁ ଧକ୍କା ଲାଗେ ନା ତ ଗୋଟେ ଗୋଟେ ଧକ୍କା ହିଁ ମତେ ଲାଗେ କି ସେଇଟା ହିଁ ଠାକୁରଙ୍କ ପାଖକୁ ନେଇଯିବାର ମାନେ ସେ ତେ କ୍ଲୋଜର ମାନେ ତାଙ୍କ ପାଖକୁ ସେତେ ଆମକୁ କ୍ଲୋଜ କରିନିଏ ସେଥିପାଇଁ ତ ଯେତେ ଅସୁବିଧା ବି ହଉ ସେଇଟା ବି ଗୋଟେ ପ୍ଲସ ପଏଣ୍ଟ। ଯେତେ ଅସୁବିଧା ହେଲେ ହିଁ ତ ତମେ ଠାକୁରଙ୍କ ଡ ଡକେ ଆଚ୍ ତମ ପାଖରେ ଯଦି ସବୁ କି ଛି ଥିବ ତମେ ଆଉ କାଇଁ ଠାକୁରଙ୍କୁ ପଚାରିବ କି ଯୋଉ କୌଣସି ମାନେ ଆମ ସଂସାରର ନିୟମ ହିଁ ସେ ତମ ପାଖରେ ସବୁ କିିଛି ବି ଦେଇଦେଲେ ବି ଏ ମାନେ ମଣିଷ ଯଦି କି ଛିଃ ଅଭାବ ଅସୁବିଧା ନ ରହିଲା ସେ କାହିଁକି ବୁଝିବାକୁ ଯିବ? ଏ ସେ ତ ଯଦି ସେଇ ଅ ଯୋଉ କହନ୍ତିନି ଅଲୌକିକତାକୁ ଯିଏ ଯ ତି ନ ଜାଣି ପାରିବ ତ ତ କିଛି ତ ଇଏ ନଥିବ ତାର ସବୁ ସୁବିଧା ଥିବ ସେ କେମି ଜାଣିବ?
ସଂସାର ନ ମୋହ ମାୟାରେ ତ ଭଗବାନ ଜନ୍ମ ହିଁ ଦେଇଚନ୍ତି ଆଉ ଯାହାେଲେ ବି ଯେତେ ଯାହା ଭଗବାନଙ୍କ ମାର୍ଗ ରହିଲେ ବି ଆମୁ ଉ ସେ ମୋହ ମାୟାଟା ଟାଣିବ ତା ସହିତ ବି ସନାତନ ଧର୍ମରେ ରହିକି ବି ଆମେ ତାଙ୍କୁ ପ୍ରାର୍ଥନା ଯେତିକି ସମୟ ପାରିବା ପ୍ରାର୍ଥନା କରିବାଟା ଠି
ହୁଁ ହୁଁ। ନାଁ ମୋର ତ ସେଇ ରୁଟିନ ବୋହୁତ ଭଲ ଲାଗେ ବିି ଆମ ଆମ ଲାଇଫ୍ ରେ ବି ଆମେ ମାନେ ଯେତିକି ଇଏ କରିଚୁ ମତେ ବହୁତ ଖୁସି ବି ଲାଗେ ମାନେ ଆମକୁ କି ନାଇଁ ଯାଉ ସିଏ ହିଁ ଅଛନ୍ତି ବୋଲି ହିଁ ମାନେ କହିବାକୁ ଗଲେ ଆମେ ମାନେ ତିଷ୍ଟିଚୁ ବୋଲି ଆମେ ହିଁ ଭାବୁ କାରଣ ଆମ ଜୀବନରେ ଯୋଉ ପ୍ରକାର ଷ୍ଟ୍ରଗଲ୍ ହେଇକି ଆମେ ସବୁ ଷ୍ଟ୍ରଗଲିଙ୍ଗ କରିକି ସବୁ ଚାଲିଚୁ ତ ତାଙ୍କ୍ ମାନେ ସବୁ କ୍ରେଡିଟ୍ ତାଙ୍କୁ ହିଁ ଯାଏ। କି ଯା ହୋଉ ସିଏ ମାନେ ଆମେ ସେତକି ତାଙ୍କୁ ବୁଝି ପାରୁଚୁ ତାଙ୍କୁ ଭଲ ପାଇ ପାର୍ ଚୁ ତ ସେଇଟା ହିଁ ଆମର ଭାଗ୍ୟ।
ହଁ।
ଆ ଇ ଅଥା ଏମତି ଚାଲିବା ବି କଥା କିଛି ନାହିଁ ଜୀବନ ତ ଅ ସମସ୍ତଙ୍କର ବି ଗୋଟେ ଗୋଟେ ଷ୍ଟେଜ ଆସିବ। ସେଟା କିଛି ନାହିଁ ଅନ୍ତୁ ସବୁ ଜିନିଷକୁ ଅ ଟ୍ୟାକେଲ କରିକି ଆଗୁ ବଢି଼ବାଟା ହିଁ ବୁଦ୍ଧିମାନର ପରିଚୟ, ନାଇଁ?
ହଉ ଠିକ୍ ଅଛି।
ଆଛା ହଉ।